ହ୍ୟାଲୋ ହଁ କଣ କରୁଚ?
ଏଇ କଣ କରିବି। ଏବେ ସନ୍ଧ୍ୟା ଧୂପ ଦିଆହେଲା ବସିଚି ଆଉ ବାଲକୋନି ରେ ଟିକେ ଆଉ।
ଓହୋ।
ଆଉ ତମେ ରଜେ ଏଞ୍ଜୟ କଲ।
ହଁ।
କୁଣିଆ ସବୁ ଅଚତି ନା ସବୁ ପଳେଇଲେଣି? ଯା ଆମର ବି ସେଇଆା ସ ପଳେଇଛନ୍ତି। ଖାଲି ସବୁ ପଡିଲେ ଘର ପୁରା ଫାଙ୍କା
ଘର ଖାଁ ଖାଁ ଗୋଡିବ
ହଁ ଆଉ ଭଲ ଲାଗୁନି ଆଉ ମେହେନ୍ଦୀ କେମିତି ହେଲା ତମର?
ମୋ ମେହେନ୍ଦି ପୁଟା ପାଚିକି ଛାଡିଗଲାଣି।
ମୁଁ ହଁ ଏତେ ଦିନ ହେଇଗଲାଣି ଆଉ ରଜ ଯାଇ ହଁ
ଏତେ କଷ୍ଟ କରି କରିବୁ ଲାଷ୍ଟ ଚ୍ଛାଡ଼ି ଗଲେ ବାଦ ଯୋଉ କଷ୍ଟ ଲାଗେ
ହେ ହେ ଆଉ ରଜା କେମିତି ସରିଗଲା ବର୍ଷେ ପରେ ଆଇିଲା ପୁଣି ସରିଗଲା ନ ନାଇ
ହଁ ବା
ସବୁ ସେମତି
ପୁଣି ଯାଇକି ଆର ବର୍ଷ ଦେଖା ଦେେଖି ରଜର
ଆର ବର୍ଷ ରଜରେ ମେହେନ୍ଦୀ ଅ ମେହେନ୍ଦୀ ପକେଇବାକୁ ମେହେନ୍ଦୀ ପକେଇକୁ ଯେତେବେଳେ ପକେଇ ପାରିବ ଖୁସି
ନାଇଁ ଅକଜନ ରେ ଅଛି ମେହେନ୍ଦୀ ପକେଇବ ଆକେଜନ ସରିଯାଉଛି ଆଉ ଝିଅ ପିଲା ବର୍ଷ ତମର କ ବାର ମାସ ଓଷା
ହେହେ
ଆଉ ଜିଅ ମାନଙ୍କର ଓସା ସରିବନିି କିନ୍ତୁ ରଜ ଗୋଟେ ଗୋଟେ ଏମତି ତିନି ଦିନ ଚାରି ଦିନ ସେଲିବ୍ରେଟ କରନ୍ତି। ତା ପୂର୍ବରୁ ଛୁଟି ଥାଏ ଏଇଟା ଗୋଟେ ମଜା।
ଏ ତ କଲେଜ ଖୋଲିଗଲାଣି ସ୍କୁଲ ଖୋଲିଗଲା ସବୁ ଖୋଲିଗଲାଣି ଆଉ ଯାଇଥିଲ?
ନା ମୁ ଯାଇନି।
ଯା ତମ ରଜ ସରିନି।
ସରିଗଲାଣି ଯେ ସାଙ୍ଗ ଘ ଭଉଣୀ ବାହାଘର ତା ସେଇଟା କାଲି ବଧ ଯିବୁ ଆଉ
ହଁ ହଁ ବହୁତ ବହୁତ ପିଲା ଯାଇନାହାନ୍ତି ଆଜି ମୋ ଝିଅକୁ ଯାଇଥିଲି ସ୍କୁଲ ଚଛଡିବାକୁ ଆ ବହୁତ ପିଲା ସ୍ଲ ଆବସେଣ୍ଟ କେହି ଯାଇନାହାନ୍ତି ସେ ସବୁ ସୋମବାର ଦିନ ଆସିବେ।
ହଁ ସବୁ ଗାଁ ଯ ଠିକ ସବୁ ଗାଁକୁ ପଳେଇଥିବେ। କ ଗାଁରେସିଳକୁ ଗାଁକୁ ଆସିଲା ଆଳୁ ଗାଁରେସିଲ ଆଳୁ ସୋମବାର।
ହଁ ମଝିରେ ଗୋଟେ ଖୋଲିଲା ଯେ ବିରକ୍ତ ଗୋଟେ ସେ ଗୁରୁବାରଟରେ ଖୋଲିଲା।
ହଁ ବା ଆଉ ଛୁଆ ଘରେ ରହିବେନି।
ନା ସବୁଜ ଗଲେ ଯୋଉ ମୋ ଝିଅରେ ତ ସମସ୍ତେ ପଳେଇଲେ କୁଣିଆ ମୈତ୍ର ଯେ କାନ୍ଦ ତାର ହେ ହେ ଥିଲେ ଆଉ କଣ ଘର ଟା ପୁରା ଖାଲି ଖାଲି ହେଇଗଲା ନା ଦେଢ ମାସ ଉପରେ ଆମର ସବୁ ପୁଣି ଆସିଥିଲେ ସବୁ ରହିଗଲେ ପୁରା ଘର ଖାଲି ହେଇଗଲା ଆଉ କେହି ନାହା ଆଉ ଖାଇବାରେ ମଜା ନାହିଁ ଚାହା ପିଇବାରେ ସାଙ୍ଗସଥି କେହି ନାହାନ୍ତି। ଏକା ଏକା ଲାଷ୍ଟ ମ ଝିଅର ମୋର ଚା ପିଇବୁ।
ଓହୋ
ଆ ଆଜି କଣ ବନେଇଥିଲେ ଖାଇବାକୁ ମାମା କଣ ବନେଇଥିଲେ?
ଆଜି ଆମର ପନିର ତରକାରୀ ହେଇଥିଲା।
ହବା ଭଲ ତରକାରୀ କରିଥିଲେ ଆଉ।
ନା ନା ଆମର ଆଜି ରୁଟି ଭଜା ପନିର ପକୋଡା ହେ
ତମେ ଖାଲି ଖାଅ ବନାଅନି ନା
ପନିର ପକୋଡା ନ ବନାଏ।
ପନିର ପକଡା ମାନେ ପନିରଟା ପକୋଡା ଭଲ ଲାଗେ ବା।
ଖାଆନ୍ତି ବଢିଆ ଲାଗେ।
ବନେଇବା ବା ବି ଇଜି। ଖାଇବାକୁ ବି ଟେଷ୍ଟୀ ସବୁ ଭଲ। ପନିର ଆଉ ତୁ ପକଡାଟା ବି ମସ୍ତ ଶ୍ରୁମ୍ ଟା ବି
ହୁଁ ମ ଛତୁ ଖାଏନି ମୁଁ ଖାଲି ବନାଏ। ନା ମୁଁ ଖାଲି ଛତୁ ବନେଇଦେବି ଆଉ ଖାଏନି କିନ୍ତୁ।
ମତେ ପନିର ଏତେ ଭଲ ଲାଗେନି। ଛତୁଟା ଭାରି ଭଲ ଲାଗେ।
ନାଁ ମତେ ଛତୁ ଖାଏନି ମୁଁ। କାରଣ ଆଇଁଷରେ ଯାଉଛି ନା ଏଇଟା।
ଓ ଛତୁଟା ଆଇଁଷରେ ଯାଉଛି କି?
ହଁ।
ମୁଁ ଆଗରୁ ଖାଉନଥିଲି। ତାପରେ ଯେତେବେଳେ ଖାଇଲି ମତେ ତାର ସେ ଯୋଉ ବଟମ୍ ମସରୁମ ନା ଯୋଉ
ହଁ ଆଉ ପକୋଡା ବନେଇଲେ ହଁ ପକୋଡା ବନେଇଲେ ସେଟା ବଢିଆ ଲାଗେ।
ଭଲ ଲାଗେନି ବଢିଆ ଲାଗେ ସେଟା। ମୁଁ ପ୍ରାୟ ଟାଇମରେ ତାକୁ ଆଣିକି ପୁରା ହୁଁ
ଆଗରୁ ମୁଁ ଖାଉଥିଲି, ଏବେ ମୁଁ ତୁଳସୀମାଳା ପକେଇେଲା ଠୁ ଖାଏନି।
ଓ ଏବେ ପୁରା ଦିଖ୍ୟା ହେଇଗଲା ନା କଣ?
ହୁଁ, ହଁ ତୁଳସୀ ମାଳି ପକେଇଲାଠୁ ମୁଁ ଖାଏନି। ଆଇଁଷ ହେଇଯାଉଛି ସେଟା।
ହଁ, ହଁ, ପିଆଜ ରସୁଣ ଖାଉନ ସେ କେମିତି ଖାଇବ। ତମେ କଣ ପିଆଜ ରସୁଣ ଖାଉନ? ଯହାହୋଉ। ମୁ ତ ବିନା ପିଆଜ ରସୁଣ ରେ ମରିଜିବି। ମୁଁ ସବୁ ଚଳିବ ଆଇଁଷ ଛାଡ଼ିଦେବି କିନ୍ତୁ ପିଆଜ ରସୁଣ ନହେଲେ ମୁଁ କେମିତି ଗୁପ୍‌ଚୁପ ଟା ଖାଇବି ବାହାରେ?
ମୁଁ ବା ସାଧା ଗୁପୁଚୁପ୍ ଖାଇକି ଆସିଲି।
ଗୁରୁ ଜୟଗୁରୁ ଦିଖ୍ୟା। ତ ଆମର ସେଇଠି କେବଳ ତମେ ପାଇବ ବିନା ପିଆଜ ରଷୁଣ। ଆଉ କୋଉଠି ବିନା ପିଆଜ ରଷୁଣ ନାହିଁ!
ଆମର ବି ସେଇଆ।
ପିଆଜ ରସୁଣ କଣ କହିଲ? ମାନେ ତମେ ବାହାରକୁ ଯିବ ମାନେ ତ ସେ ଗୋଟେ ଗୋଟେ ସାଉଥ ଇଣ୍ଡିଆନ୍ ଯାହା ଥିବ ନହେଲେ ସେଇଟା ଯୋଉ ବିନା ପିଆଜ ରସୁଣ ଏଇ ଯୋଉ ଲଙ୍କା ଚପ ମିଳେ ମଥୁରା କେକ୍ ଲଙ୍କାଚପ ସେଇଗୁଡାକ ହିଁ ଖାଇପାରିବ ସେ ଖାଲି ବିନା ପିଆଜ ରସୁଣ।
ଆ୍ଞ୍ଜା, ଆମ ଘର ବା ସେଇୟଆ ତମର ଯାହା ଆମର ବି ସେଇୟା।
ଶୁଣ ଖାଲି ଆଇସ୍କ୍ରିମ ଖାଇବ ଆଉ ସେ ଯୋଉ ଲଙ୍କା ଚପ ମସରୁମ୍ ଏ ଯେଉଁ ଆମର ବି ସେଇଆ।
ଆମର ସବୁ ସେଇଆ ଦ ମୁଁ ବାଇଚାନ୍ସ ମୁଁ ଖାଇଦିଏ ମୁଁ ଲୁଚି ଲୁଚି କି ଖାଇଦିଏ ଆଉ ସମ୍ଭଳି ନହେଲେ ସାଙ୍ଗମାନେ ଖାଉଥିବେ ତ ଏ ଯୋଉଁ ବାସ୍ନା
ହୁଁ, ଆମେ ବି ଆମେ ବାହାରେ ଖାଇଦଉ। କଲେଜ ପଢିଲା ଟାଇମ୍ ରେ ଆମେ ଖାଇଦଉ ଘରେ ଆସିକି କହିବୁ ହଁ ମ ଖାଇନୁ।
ପାଟିରେ ବୁମର ପୁୁରେଇ ଦଉ। ବାସ୍ନା। ତାଙ୍କୁ ବାସ୍ନା ଦିଏ। ନା ନା ନା ଜିଏ ଖାଉ ନା ନଥିବୁ ତାଙ୍କୁ ବାସ୍ନା ଦବ ପାଟି ଟା ସାଙ୍ଗ ସାଙ୍ଗେ।
ହଁ, ହଁ, ସେ ଜାଣିଦେବେ ପିଆଜ ଟା ଯୋଉ ତମେ ଦେଖିବ ଗୁପଚୁପ ଫୁଫୁଚୁପ ଖାଇକି ଆସିଥିବ ଯଦି ପାଟିରେ ଯେଉ ପାସ୍ ଫାସ ହେଲା କିଛି ନ ପକେଇବା ତମ ପାଟିଟା ଖାଲି ପିଆଜ ଗନ୍ଧ ହବ।
ସିଏ ତ ଜାଣିଯିବେ ଆଉ ନ ଖାଇଲା ଲୋକ ଜାଣିଯିବେ ଆଉ। ମୁଁ ମୋର ବୁମର ପୁରେଇଦଇକି ଆସିବି ଜାଣିଚ ଚଟୀ।
ଯାହା ହଉ ବୁମର ବାସ୍ନା ଆସିବନି ବୁମର ଗୋଟେ ସେଣ୍ଟର ଫ୍ରେସ୍ ତାକୁ ଖାଇଦବ ଜମାରୁ ବାସ୍ନା ଆସିବନି।
ହଁ ମୁଁ ମୋର ଖାଇଦେଇକି ଆସିବି ଏମିତି ବୁଦ୍ଧି ଘଟେଇକି ଆସିବି କେହି ଜାଣିପାରିବେନି।
ଯାହାହେଉ ତମେ ମାଷ୍ଟର ମାଇଣ୍ଡ ପୁରା।
ମୁଁ ଖାଏ ମୋ ଘରେ। ମୋ ଘରେ ଯୋଉଠୁ ମାନେ ମୋ ସାଇଡରେ ମୋ ଫ୍ୟାମିଲି ଲୋକ କିଏ ଯାଉଥିବେ ତ ମୁହଁ ବୁଲେଇି ଖାଇଦେବି ତାପରେ ଦେଖିବା କଣ ହଉଛି।
ବୁଲି ପଡିକି ଖାଇଦେଲେ ଗଲା କାରଣ ମୋ ଫ୍ୟାମିଲି ବି ସବୁ ସେୟା। ମୁଁ ପା ଲୁଚି ପଡେ ମୁଁ ମୁଁହ ଘୋଡେଇକି ଖାଇବି।
ଏ ଭାଇ। ଖାଇବା ଖାଇବା ପାଇଁ ଖାଇବା ପାଇଁ କେତେ କଷ୍ଟ କରିବାକୁ ପଡୁଛି ନାଇଁ।
ଆଉ ଲାଇଫ ଷ୍ଟ୍ରଗଲ ଶାଶୁଘର ଗଲେ ଆଉ ଷ୍ଟ୍ରଗଲ କରିବାକୁ ପଡିବନି।
ଶାଶୁଘର ଗଲେ ଆଉରି ଷ୍ଟ୍ରଗଲ ତମେ ଗୋଟେ ସେମିତିଆ ତମ ଇଏରେ ଦେଖିକି ବାହା
ନା ମୁଁ ମୋ ଘରେ କହିଦେଇଛି ମୁଁ କହିଲି ଆଉ ଜୟଗୁରୁ ଗଲା ଘରକୁ ଜମା ଛାଡିବନି ମୁଁ ମରଯିବି ସେଠିକି ଗଲେ।
ଆମର ଓଲଟା ହେଇଗଲା ଆମେ ଜୟଗୁରୁ ଦିକ୍ଷା କିନ୍ତୁ ବାହା ହେଇଛି ସବୁ ଅଲଗା ଫ୍ୟାମିଲିରେ ଖାଲି ଆଇଁଷ ହିସାବରେ ବୁଡିକି ରହିବେ।
ନା ନା ମୁଁ କହ ଗଲେ ମୁୁ କିନ୍ତୁ
ଆରେ ମୋ ଶାଶୁଙ୍କ ଘରେ କଣ କହିଲ ମାନେ ପୁରା ସୋମବାର ଟା ଛାଡିଦେବେ ମଙ୍ଗଳବାରରୁୁ ଗୁରୁବାର ବି ମାନେ ତାଙ୍କର ସବୁଦିନ ଆଇଁଷ। ମୁଁ ଯେତେବେଳେ ଗଲି ମୁଁ ଆଗ ଫାଷ୍ଟ ବେହୋସ ହେଇଗଲି କାହିଁ କହିଲ ରାଗକୁ ଆଇଷ ଆମର ଏଠି ଜମା ନ ଖାଇବାକୁ ତାଙ୍କର ପୁରା ମୁଁ କହିଲି ମା ମୁଁ କଣ କରିବି। ମୁଁ ଆଇଁଷ ଖାଏନି ନା ମୁଁ ସାଧା ତରକାରୀ ଖାଏ ହେଲେ ବି ହଁ ଆରେଞଜ ଆରେଞଜ। ଆରଞଜର ବି ଆରଞଜ ହେଲେ କଣ କି ସେଇଟା ଦେଖିକି ଦେଲେନି ଆ ଆମେ ବି ଜାଣିନୁ ତାଙ୍କ ସବୁ ଭଲ ଆମେ ଜାଣୁ ଯେ ଏମାନେ ଏମିତିଆ ନନଭେଜ ଖାଆନ୍ତି ବୋଲି ଆମେ କେମିତି ଜାଣିବୁ? କି କଣ ସେ ତ କଲେ କି ହ ଆମର କହିଲେ ଝିଅ ଖାଏନି ନା ହଁ ହଁ ଖାଇବନି ଆଉ। ଆଉ ମୁଁ ବି ଜାଣିଛି କି ତାଙ୍କର ଏମିତି ସପ୍ତାହରେ ସାତ ଦିନରେ ଗୋଟ ଟେ ଦିନ ଛାଡ଼ି ଖାଉଥିବେ। ପୁଣି ତମେ ଶୁଣ ନ ଖାଇବା ନ ଖାଇବା ଯୋଉ ବନେଇକି ଦେଲା ବେଳକୁ ଯୋଉ ଆଇଁଷର ଛିଟକା। ସେ ଯୋଉ ଉପରେ ପଡେ ମୁଁ ଖାଲି ତିନି ଚାରିଟା ଶାଢୀ ଖାଲି ଚେଞ୍ଜ କରିଥିବି। ବେଶୀ ଶୁକ୍ରବାରଟା ମତେ ବେଶୀ ବାଧେ ସେ ଶୁକ୍ରବାର ଦିନ ବହୁତ ଆଇଁଷ ଆଣନ୍ତି। ଫେରେ ତିନି ଚାରି ଜଣଙ୍କର ଅଲଗା ଅଲଗା ଆଇଟମ୍ ଜଣଙ୍କ ଚିକେନ ଜଣକ ମାଛ ଜଣଙ୍କର ଚିଙ୍ଗୁଡି। ଗୋଟା ଛେଚା କିଏ ଖାଇବ ତରକାରୀ ଦେରଲା ବେଳକୁ ମୁଁ ସେ ଯୋଉ ଚୁଡି ଫୁଡି ଲଗେଇଥାଏ ସେ ଯଉ ବାସ୍ନା ଆସେ। ମୁଁ ଆଉ ଖାଇଏନି ଖାଦ୍ୟ ମୁଁ ଭାତକୁ ଚାମଚରେ ଖାଏ ଲାଷ୍ଟକୁ ସେ ସେ ଯୋଉ ଭାତ ଯୋଉ ହାତକୁ ଏମତି ଶୁଙ୍ଘିଦବ ଯେ ତାର ବାସ୍ନାରେ ମୁଁ ଆଗ ବେହୋସ ହେଇଯାଏ।
ସେଇ ସେଇଟା ଆଇଁଷ ଟା ଟିକେ କଷ୍ଟ ଲାଗେ।
ଆଇଁଷ ଟା ବହୁତ କଷ୍ଟ ହେଲା ମୁଁ ଟିକେ ଭାବୁଥିଲି କି ସାଧା ଘରେ ଯୋଉମାନେ ବାହା ହେଇଥାନ୍ତି ସେଠି ମତେ ମିଳିଲାନି।
ମୁଁ ଭାବିଛି ସେମତିଆ ଘର ଦରକାର ନାହିଁ ଭାଇ ଦେଖ। ଗୋଟେ ମାନେ ଖାଇପାରିବ ପିଆଜ ରସୁଣ ଖାଇପାରିବ ଏମିତି ହେଲେ।
କୁହାନାଇଁ ମୋର ଯୋଉ ଅଲଗା ସବୁ ଭଉଣୀ ମାନେ ଦାଙ୍କ ଝିଅ ସବୁ ଆଇଛନ୍ତି ସେ ସବୁ ସେମି ଘରେ ବା ହେଇଛନ୍ତି ତାଙ୍କର ସବୁ ଭଲ ମୋରି ଏକ ମୋର ଯୋଉ କହନ୍ତିନି ଫୁଟା କପାଳ। ମୁଁ ଯୋଉଟା ଚାହୁଁଥିଲି ମୋର ଓଲଟା ମିଳିଲା ସେମାନେ ଖୋଜୁଛନ୍ତି ତାଙ୍କୁ ମିଳୁନି ମୁଁ ଖୋଜୁନଥିଲ ମତେ ମିଳୁଛି।
ଓ ହୋ। ମୋ ଦିଦି ମୋ ମାନେ ମୋ ଅପାଙ୍କ ଝିଅ ସେ ବାହା ହଉନି। ତା ପାଇଁ ଗୋଟେ ତା ପାଇଁ ଗୋଟେ ପ୍ରସ୍ତାବ ହେଇଥିଲା ସିଏ କହିଲେ ଆଉ ଜୟଗୁରୁ ଦିକ୍ଷା ନବ ଆଉ ସିଏ ରାତି ପହିଲେ ଚିକେନ୍‌ ଭିଡୁଛି।
ଏ ଭାଇ ହଁ।
ତାକୁ ଜୟଲା କହିଲେ ସେ କହିଲା। କ ହାଣିଦେବି ତମ ହାଣିଦେବି ତମକୁ।
ଆମର ଅଧା ଭଉଣୀ ଭାଇଛନ୍ତି ଅଲଗା ଘରେ ଅଧା ଭଉଣୀ ଭାଇ ଛନ୍ତି ଜୟଗୁରୁ।
ନାଇଁ ଇଏ କହିଲେ ମୁଁ ହଣି ଦେବି ତମକୁ। ସିଏ କହିଲେ ଆମେ ଆମେ ତୋ କଥାରେ ପଶିବୁନି ଦରକାର ନାହିଁ ତୁ ତ ବାହାହେଲେ ହ ନଲେ ନାହିଁ। ଭଲ।
ଜଣେ ଜଣେ ପସନ୍ଦ କରନ୍ତି ଆଉ ଜଣେ ଜଣ ପସନ୍ଦ କରନ୍ତିନି।
ନାଇଁ ନାଇଁ ସେ ବାହାରେ ରହିଲ ନା ସେ କଲିକତାରେ ରହୁଛି। ହେଲା ଆଉ ତ ସିଏ ନା ସେ ସେ କଣ ଖାଇବ ସେ ସେଠି କଣ ଖାଇବ ତ ସେ ଟାଟା କମ୍ପାନୀରେ ଅଛି କଲିକତା।
ସେଇ କଥା ତ କେମିତି କଣ କରିବେ ପୁଣି ମ୍ୟାନେଜ କରିବ।
ବାହାରେ ତ ଆଉ ଆସିକି ଆଉ ରୋଷେଇ କରିପାରିବ ସିଏ ମା ଗଧ। ହ ଗଧ ସିଏ ନଅଟାରେ ଉଠିବ ଡ୍ୟୁଟି ଯିବ ଦଶଟାରୁ ନଅଟାରେ ଉଠିବ।
ହେ ହେ ହେ।
ଏଡେ ଗଧ ସିଏ।
ମୁଁ ଯେତେବେଳେ ଅଫିସ ବଫିସ୍ ଯାଉଥିଲି ସେତେବେଳେ ଆମର ଅଫିସ ଠିକ୍ ଯୋଉଦିନ ମୋର ମାନେ ଶୁକ୍ରବାର ହେଇଥିବ ଆଉ ବେଶୀ ଟେ ଶୁକ୍ରବାର ର ମାନୁ। ସେ ସେଇ ଦିନ ତାଙ୍କର ଆଣିଥିବେ ପିଜା ମଗେଇଥିବେ। ଗାର୍ଲିକ ବ୍ରେଡର ଯୋଉ ପିଜା ପୁଣି ମତେ କହିବେ ତମେ ଖାଇବ ହିଁ ଖାଇବ ମୁଁ କହିଲି ମୁଁ ମା ଖାଇବିନି ମରଯିବି ହଉ ଠାକୁର ହ ଛାଡିବେନି। ଯାହା ହେଲେ ଆମେ ଖାଉନୁ ନା କେବେ। ଜବରଦସ୍ତି ଖୁଆଇବେ କଣ କରିବି ଖାଇକି ଆସିବି ସେଠୁ ବାଧ୍ୟରେ।
ହଁ।
ଇଚ୍ଛା ନଥିଲେ ତମେ ଖାଇବା ନ ସମସ୍ତେ ଆଡୁ ଆଡୁ କରି କନ୍ତି ତ ମତେ ଭଲ ଲାଗନି ମୁଁ ସେଥିପାଇଁ ଖାଇଦିଏ।
ଓ ମାନେ ସିଏ ତ ନଅଟାରୁ ଉଠୁଛି। ଆଉ ସେ ରୋଷେଇ କେତବେଳେ କରିବ ଆଉ ଖାଇକି କେତେବେଳେ ଯିବ। ବାହାରୁ କିଣି ଖାଇଦବ ଆଉ ତ
ଖାଇପାରିବେନି ବିନା ପିନାଜ ରଶୁଣ କେବଳ ସାଉଥ ଇଣ୍ଡିଆନ୍।
ହଁ। ଆଉ ତ ସେ ଆଉ ତାକୁ କୁହା ହେଲାଠୁ ସିଏ ପୁରା ସୋଦିଲା ଆସି।
ହେ ହେ।
ହ
ଆଉ ଘରେ, ଘରେ ସମସ୍ତେ କଣ କରୁଥିଲେ ଟିଭି ଦେଖୁଛନ୍ତି?
ହଁ ସେଇ।
ସନ୍ଧ୍ୟା ହେଲା ଆମର ତରଙ୍ଗ ଲାଗିବ ଆମ ଘରେ ତ ତରଙ୍ଗ ଲାଗିବ ସନ୍ଧ୍ୟା ହେଲା ମାନେ। ସବୁ ସିରିଏଲ ଷ୍ଟ୍ରାଟ ହେଇଯିବ। ହଁ।
ତମ ସିରିଏଲ କେତେବେଳେ ଷ୍ଟାର୍ଟ ହବ?
ଆମର ଘରଲୋକଙ୍କ ଷ୍ଟାର୍ଟ ହେଇଗଲାଣି, ମୁଁ ଏବେ ଦେଖିନି। ମୁଁ ଯାଇକି ସେ ଦେଖ ସାଢେ ନଅଟାରେ ଗୋଟେ ସିରିଏଲ ସାଢେ ଦଶଟାରେ ଗୋଟେ ସିରିଏଲ।
ଓହୋ!
ଭଲ ଭଲ ଲାଗେ ଟିକେ ଦେଖେ ନହେଲେ ନାଇଁ। କି ହିନ୍ଦୀ ଦେଖେଇ ଦଉନାହାନ୍ତି। ସେ ଖାଲି ଓଡିଆ ଦେଖୁଛନ୍ତି। କଣ ଦେଖିବ ସେଥିରେ?
ହୁଁ ଆଉ ଏ ଆଜି ଓଡିଆ ମୁଁ ବୁଝିପାରିନି ଆଉ ମୁଁ ତ ଦେଖେ ସାଉଥ କୋରିଆନ କୋରିଆନ ମୁଭି ଗୁଡା। ସେଗୁଡା ମୋର ସବୁ ହଁ ମୁଁ କୋରିଆନ ମୁଭି ମୁଁ କୋରିଆନ ମୁଭି ଦେଖିବି ମୁଁ କିଛି ଦେଖିବି
ନାଇଁ ଯୋଉ ଦେଖଉନି ଯୋଉ କଣ ସେଗୁଡା ଯୋଉ ଚ୍ୟାନେଲ ଗୁଡା।
ହଁ ନିଉ ନିଉ ମୁ ମ୍ ଦେଖେ
ହଁ
ଆମ ଘରେ ସବୁବେଳେ ସିରିଏଲ। ମୋ ମାମା ବି ଦେଖନ୍ତି। ମୋ ମାମା ବି କୋରିଆନ ମୁଭି ବେଶୀ ଦେଖନ୍ତି।
ହଁ
ହଁ ଭଲ ଲାଗେ ମତେ କହି
ହଁ ହଉ ଆଉ ମୁଁ ଯାଉଛି ମୋ କାମ ଅଛି ରଖୁଛି ଆଉ ହେଲା। ହଁ ହଁ ବାଇ ବାଇ।